କଣ କରୁଚ ଦିଦି?
ଏଇ ବସିଚି କଥା ହୋଉଥିଲି ଏମ୍‌ତି। ସମସ୍ତଙ୍କୁ ତ ଗୋଟେ ସମୟ କହିଚି ନା। ଯିଏ ଯେତେବେଳେ ଏ କଲେ ଆଉ। କଣ କରିବା ଗୋଟେ ସମୟରେ ପା ତାହାଲେ ତ ଭାରି ପଡିଯାଉଚି ମୋ ଉପରେ ଆଉ। ସେଥିପାଇଁ ମୁଁ ଆଜି ନିଷ୍ପତି ନେଲି କି ମୁଁ ଆଜି କାହା କୁ କଲ୍ କରିବିନି। ସ ଯିଏ ମତେ କଲ୍ କରିବ ମୁଁ କେବେଳ ତାଙ୍କ ସହିତ କଥା ହେବି।
ଆଉ କଣ ଖାଇଥିଲ?
କିଛି ଆଜି ସନ୍ଧ୍ୟାରେ ଖିଆ ହେଇନି। ତମେ କଣ ଖାଇଥିଲ?
ମୁଁ ଯାଇଥିଲି ଆଜି ଟିକେ ମାର୍କେଟ ଖାଇଥିଲି।
ଆଚ୍ଛା ଘର କୁ ଆସିଲଣି ନା ଆସିନ?
ହଁ ଘର କୁ ଆସିସାଲିଣି ମୁଁ ପଳେଇଆସିଲି ସନ୍ଧ୍ୟା ଦିଆ ପୂର୍ବରୁ।
ଆଚ୍ଛା ରଜ କେମିତି କଣ ମାନେ ବିତିଲା ରଜ ରେ?
ହଁ ଭଲ।
ଲୁଡୁ, ତାସ୍, ଦୋଳି ସବୁ ଭଲ।
ଲୁଡୁ, ଦୋଳି।
ଅ ହୋ। ଆମର ବି ସେଇ ଲୁଡ଼ୁ ଆଉ ଦୋଳି ଲୁଡ଼ୁ କଣ ଫୋନ୍ ମାଧ୍ୟମରେ ନା ମାନେ
ହଁ ଫୋନରେ ତ ଥରେ ପଟିରେ ଥରେ ପଟିରେ ଫୋନରେ ଏମିତି ମିଶେଇକି ଖେଳୁ ଆଉ।
ପଟିରେ କିନ୍ତୁ ଅଧିକ ମଜା ଲାଗେ।
ହଁ ପଟିରେ ହେ ସବୁ ବାହାରିବନି। ହୁଁ।
ଏଥର ଏ ନା ଏଥର ମୁଁ ଯେତିକିବେଳେ ଖେଳିଚି ସବୁଥିରେ ବି ଜିତିଛି ଖାଲି ସାପଟା ହିଁ ମତେ ମାନେ ଖେଳିବାକୁ ଭଲ ଲାଗେ, ହେଲେ ସାପ ମତେ ଅ ସବୁଠାରୁ ଅଧିକ ମଥର ମୋତେ ହିଁ ଖାଇବ।
ହୁଁ କଣ ଖାଇବ?
ସାପ ସାପ ଯୋ ନାଇଁ ସାପ ସିଡି।
ହୁଁ।
ସେଇଥିରେ ସେଇଥିରେ ମୁଁ ଜମା ଜିତି ହିଁ ପାରେନି ଏତେ ଥର, କେତେବେଳେ କେମିତି ଯଦି ଭାଗ୍ୟ ଭଲ ଥିବ ଜିତିଯିବି ନହେଲେ ସାପ ଖାଲି ଖାଇଦଉଥିବ ମୁଁ ତଳକୁ ଖସି ପଳେଇ ଆସୁଥିବି। ଏଠି ସେଠି ତି ମନେ ପକୋଉଥିବି। ତମେ କଣ ଖାଇଚ ସନ୍ଧ୍ୟାରେ?
ମୁଁ ବା ଯାଇଥିଲି ବାହାରକୁ ଖାଇକି ଆସିଥିଲି।
ଓ ବାହାରେ ଖାଇି ଆସିଥିଲ ନାଁ କି। ବଜାରଟା କଣ ପାଖରେ ବୋଧେ ନା
ହଁ ଏଇଠି ପା ପାଖରେ।
ଓହୋ ଆଉ କଣ ଖବର ଭଲ ଦେହ ପା ଭଲ?
ହଁ ହଁ।
ଆଉ କଣ କଥା ହଉଥିଲେ ନା କଥା ହଉନଥିଲ?
ଏଇ ସୁବୁନି।
ମାନେ କଥା ଆଉ ଏବେ ହଉଥିଲ ନା କା ସାଙ୍ଗରେ ନା ହଉନଥିଲ?
ମୁଁ ଏଇ ଖୁଣା ବସିଲି ଯଉ ଗୋଟେ ସାଙ୍ଗଟେ କଲ କରିଥିଲା ତ ମାନେ କଲ୍ କଲ୍ କର। ଥିଲା କଥା ହୋଉଥିଲି।
ଆଛା।
ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଟିଭି ଦେଖୁଛନ୍ତି ଆଉ ଜଣେ ଦୋଳି ଖେଳୁଛନ୍ତି ଆଉ ଜଣେ କୁଆଡେ ଯାଇଛନ୍ତି ଆମେ ଜଣଙ୍କର ବାହାଘର ଅଛି ତ। ସେଠି ସବୁ ଆୟୋଜନ କରା
ହୁଁ।
କେଜାଣି କାହାକୁ ଦେଖିକି ଗୋଟେ ଭୁ ପକୋଉଚି ଏପଟେ ପକୋଉଚି ସେପଟେ ପକୋଉଚି ଖାଲି ବୁଲି ଆସୁଚି ଚାରି କର।
ହୁଁ।
ପରା ହଁ ଆ କୋହୁଚନ୍ତି ଯାଇକି ଦେଖିବା ପାଇଁ ହେଠି ବାହାଘର। ଯେମିତି ମୁଁ କୁହେ ଆମର ରାତିରେ ରୋଷେଇ ନାହିଁ। ରାତି ରୋଷେଇ ନାହିଁ।
କାହିଁକି?
ଆମର ଦିନରେ ହେଇଯାଇଚି ଏକାଥରକରେ।
କଣ ହବ?
ମୁଁ କହିଲି ଦିନରେ ହେଇଯାଇଚି ଏକାଥରକରେ। ହେଇଥିଲା ଡାଲମା ହେଇଥିଲା ଶାଗ ଭଜା ହେଇଥିଲା।
ଓ ହୋ କି ଶାଗ?
ସୁଜନା ସାଗ ସୁଜନା। ବୋଇତାଳୁ ପକେଇକି ଭଜା ହେଇ
ହୁଁ।
ଆଉ ଆଜି ଗୁରୁବାର ନା ଶାଗ ଖାଇବାଟା ବି ଭଲ ଆଉ ଆଜି ଆମର ସମସ୍ତଙ୍କର ମାନେ ଇଚ୍ଛା ଥିଲା କି କିଛି ସାଧା ଖାଇବା ପାଇଁ ତେଲ ମସଲା ନ ଖାଇବା ପାଇଁ। ଥିପାଇଁ ଉଁ ଇସ୍ ସାସ୍ଥ୍ୟକୁ ହୁ ନଜରରେ ରଖି
ଯୋଉ ବାଡ଼ିରେ ଗଛ ଅଛି?
ଆମ୍ ନାଁ ମୋ ଘର ସାମ୍ନାରେ ଗଛ ଥିଲା। କିନ୍ତୁ ତାକୁ ଆମେ ହାଣି ଦେଇଥିଲୁ। କାଲି ଟିକେ ଯାଇଥିଲୁ ବାହାରୁକୁ ଆ ଥିଲା ବେଳେ ନେଇକି ଆସ୍
ଓ ହୋ।
ଙ
ଘରେ ସମସ୍ତେ କଣ କରୁଚନ୍ତି?
ଏଇ ମ୍ବା ଉଁ ଟିଭି ଦେଖୁଚନ୍ତି ଦୋଳିରୋଇ ବସିଛନ୍ତି ଆମର ରଜ ଏପର୍ଯ୍ୟନ୍ତ ସରିନି। ଦୋଳି ଅଛି। ତମର ଘରେ ଦୋଳି ଲଗାହେଇଥିଲା ନାଁ?
ହଁ ଆମ ଆ ଗାଁରେ ଲଗାହେଇଥିଲା ଆମ ଘରେ ଯେତେଲ ମୁଁ ଛୋଟ ଥିଲି ଆମ ଘର ଭିତରେ ମୋ ବାବା ଲଗେଇ ଦେଗେଇଥିଲେ ତାପରେ ଏ- ଯୋଉ ଲାଗିଲା ନାଇଁ ନାଇଁ ବଡ଼ ନୁହେଁ ସେଇଠି ଆମର ଫ୍ୟାନ ଲାଗିନଥିଲା ତ ଉଁ ଫ୍ୟାନ ଲାଗିଲା ତ ମୁଁ ସେଠି ଆଉ ଦୋଳି ଲାଗିବା ପାଇଁ ରହିଲାନି।
ମୋ ଘରେ ଦୋଳି ଲାଗିବା ପାଇଁ ଏମାନେ ରଖି
ହଁ ଆମର ବି ଦୋଳି ଲାଗିବା ପାଇଁ ଅଛି କିନ୍ତୁ ସେଠି ଯେହେତୁ ପାଖରେ ଲାଗିଲା ନାଁ କାଳେ କେତବେଳେ ବାଜିଯିବ ତାପରେ ଦୋଉଡି଼ଟା ବି ଖାଇଗଲା ବହୁତ ଦିନ ଲାଗି ରହିଲେ ନା। ଖାଇଯିବନି ନା ଦୌଡି ଟା ଟିକେ। ପୋରିଆ ଯୋଉ କନ୍ଦି ହେଇଯାଏ ପୁରି ହେଇଗଲେ
ତର ଖେଳିଲେ ନା ପୁଣି ନାଇ ତମ ରଖ ହେଲା ନା ପୁଣି କାଢ଼ିଦବ।
ନାଇଁ ମୋର ଏକାଥେ ଲାଗି ରହିଥାଏ ମୋର ଯେତେବେଳେ ମନ ନଥାଏ ମୁଁ ସେତେବେଳେ ଝୁଲେ ବସିକି।
ଓହୋ ନା ମୁଁ କାଢି ଦେଲି ସମସ୍ତେ ଆସିକି
ମାନେ ପଟା ଦୋଳି ଲାଗେ ତ ତମର କିନ୍ତୁ ମୋର ଦୌଡିରେ ଯୋଉ
ହଁ ହଁ ଦଉଡିରେ ହିଁ ପଟା ଆମର ଲାଗିଛି ବଡ।
ଦଉଡ଼ି।
ଆମର ଆମର ସେଟା ମାନେ ଆଗରୁ କଣ କହିଲା ଆମ ବାରି ଏତେବେ ମାନେ ଥିଲା ବାରିରେ ଲଗା ହଉଥିଲା ବାଉଁଶରେ ଯୋଉ ପଟା ଲ ହୁଏ ଆଗକୁ ଲ ତାହେଲେ। ଏବେ ବାଉଁଶରେ ତ ଲଗା ହଉନି ବାରି ଚାକିରିଆ ‌ଲୋକଙ୍କୁ ଟିକେ ସୁବିଧା ନାହିଁ ଏଥିରେ ପ୍ ଏଇ ପଟାକୁ ଆମେ ଦୌଡିରେ ବାନ୍ଧିକି ଖେଳୁ ଆଉ ଆମ ସାହିରେ ଆଉ ଦଉଡି ନା ଦୋଳି ଆଉ କୋଉଠି ନାହିଁ ଆମରି ଘରେ। ଛୋଟରୁ ଯେ ବଡ ମଣିଷ ଯାଏ ସମସ୍ତେ ଆସିକି ଟିକେ ଟିକେ ଝୁଲନ୍ତି।
ହୁଁ।
ସେଥିପାଇଁ ରଜରେ ଟିକେ ଖେଳିବାକୁ ଏତେ ସୁଯୋଗ ମିଳିନାହିଁ ନଥିଲା ଛୋଟ ପିଲା ଆସି ଖେଳନି। ତ ତାଙ୍କୁ କଣ କହିବୁ ଯୋଉ ହଁ ଖେଳି ଆମେ ଖେଳିବୁ କଣ ହେଲା। ଖେଳୁଚନ୍ତି ତ ଖେଳୁଚନ୍ତି। ଆମେ ଏବେ ଟିକେ ଝୁଲି ଯାଉଚୁ ଏଇ ଆଉ।
ହଁ।
ଆମର ଆଜି କ ରାତିରେ ରୁଟି।
ନାଇଁ ଆଜି ହବ ଏଇ ମଟର ତରକାରୀ ହବ ମୁଁ ଏଇଠି ଆଳୁ ବାଳୁ ସବୁ କାଟୁଚି ତାରେ ଟମାଟ ଆଳୁ ଅଦା ଫଦା ସବୁ ଛଡଉଛି। ତାପରେ ମମି।
ଯଉ ବରା ଆଜି କଣ ଇଚ୍ଛା ଅଛି କି ବରା ଖାଇବା
ଆମର ହେଇଥିଲା ଫା ପ୍ରଥମ ରଜ ଦିନ ହେଇଥିଲା ଦହିବରା।
ହୁଁ ହୁଁ। ହଁ କହୁଥୁଲ
ତାପରେ ପରେ ସେଇ ବହୁତ ନା ତାପରେ ର
ହୁଁ।
ହେଇଗଲା ପରେ ଆଉ ନାଇଁ ସଂକ୍ରାନ୍ତି ଦିନ ନୁଅ ଶେଷ ରଜ ଦିନ ଯାହା ହଉ ମାନେ ସେମାନେ କିଛି ହେଇ ବି ନଥିଲେ ଡର ଥିଲେ ଲାଇନ ପଡୁଛି କି କଣ
ହୁଁ।
କିଛି ବି ହେଇନଥିଲା ଭଲଥିଲେ ତାକୁ ପୁଣି ପକେଇକି କରିଦେଲୁ।
ହୁଁ।
ଆଉ ପିଠା ଫିଟା ଖାଇବା ପାଇଁ ଟିକେ ରାଜି କରୁନାହାନ୍ତି।
ହଁ।
କିନ୍ତୁ ନାକୁ ମାତ୍ର ଯେହେତୁ ରଜ ପର୍ବ ତଥାପି ହେଇଥିଲା ପୋଡ ପିଠା ହେଇଥିଲା ସିଝା ପିଠା ହେଇଥିଲା ତମର ପ୍ରଥମେ ସିଝା ପିଠା ହେଥିଲା ଆମର ସଂକ୍ରାନ୍ତି ଦିନ ସିଝା ପିଠା ହେଇଥିଲା।
ହୁଁ।
ଆଉ କଣ ମହାବିଦ୍ୟାଳୟ କେବେଠାରୁ ଖୋଲୁଛି?
ହଁ ଆଉ ଖୋଲିଲାଣି ଏବେଠୁ।
ଏବେ ଯିବନା।
ଆଜି ଏଠୁ ଖୋଲିଲା ଏ ସବୁ ସ୍କୁଲ କଲେଜ ସବୁ ଖୋଲିଲାନି କି?
କିଛିଟା ବନ୍ଦ ଅଛି କୋଉ କୋଉ ଜିଲ୍ଲା ମାନଙ୍କରେ ଖରା ପାଇଁ।
ହଁ ହଁ। ଯାହାବି ହେଲେ କାମ
ଖରା ନହେଲେ ବି ବହୁତ ଗରମ ହଉଚି ନା
ହୁଁ।
ଫ୍ୟାନ ପବନ ବି ମାନେ କିଛି କାମକୁ ଲାଗୁନି।
ହୁଁ।
ଏଥିପାଇଁ ଆଉ
ଆଉ। ଦିଦି ତମେ ଟ୍ୟୁସନ କର? ଉଁ।
ମୁଁ ଟିଉସନ କରୁଥିଲି ଯେବେଠୁ ଗଲିନି ଏଇ ପାଠ ପଢ଼ିବା ପାଇଁ ଯାଉଛନ୍ତି। ସଖାଳେ ରୁ କରୁଥିଲି ନା। ସେଇଟା ମୁଁ ବନ୍ଦ କରିଦେଲି। ଯହା ହେଲେ ବି ଗୋଟେ ଗୋଟେ ଦେଖିବାକୁ ପଡିବ ନା ନାଇଁ ସବୁଆଡ ତ ହେଇପାରିବନି। ପସନାଲ ପସନାଲ। କରୁଥିଲି ସେ ଦୁଇ ଦୁଇଟା ମୁଁ ପସନାଲ। ଆଉ ଦଳ ହିସାବରେ ଅଲଗା ଜାଗାରେ। ସେ ତ ସେ ଚା ଦଳ ହିସାବରେ ମୁଁ କହି ମୁଁ ପସନାଲ ଟା ବନ୍ଦ କରିବି ସେ ଦଳ ହିସାବରେ ଯଦି ହଉଛି ହଉ ସେ ତାଙ୍କ ଆଡୁ ବି କହିଲେ ବୋଲି ଚାରିଟା ସମୟରେ ତା ତ ହେଇପାରିବନି ଆଉ ହେଲେ ଦୁଇଟା କିମ୍ବା ତିନିଟା ସମୟ ସେଟା ପୁଣି ସ୍କୁଲ ଖୋଲିଗଲେ ସେଟା ପୁଣି ଅସୁବିଧା।
ହୁଁ।
ସେ ।
ସକାଳୁ ଟାଇମ କଲାଣି ସକାଳୁ ଟାଇମ କଣ ମାନେ କାମ ରହି ଯାଏ। ସକାଳ ଟାଇମ୍।
ସକାଳ ଟାଇମ୍?
ହୁଁ।
ସକାଳେ ହଁ ସକାଳ ଓଳି ସାତଟା ତ ହେଇପାରିବନି ନା କାରଣ ମୋର ରହୁଛି ମୋର କାମ ଗାଧୁଆ ପାାଧୁଆ ଠାକୁରକୁ ପୂଜା ପାଣି ଅଣା ମୋର ରହୁଛି ନା କାମ ସେଥିପାଇଁ।
ଓହୋ।
ନିଜ ଲୋକ ଙ୍କ କାମ ଷ୍ଟାର୍ଟ ହେଲା ବେଳକୁ ଏଥର ଧିରେ ଧିରେ ଧୀରେ ଧୀରେ ବହୁତ ଡେରି ଯାଏଁ ମୁଁ ବଢୁଚି।
ହଁ।
ସେଇଆ ରହୁଚି ଆଉ। ପୁଣି ମଝିରେ ସକାଳୁଆ ସ୍କୁଲ ବି କରିଦେଲେନି ନା?
ହଁ ମଝିରେ ସକାଳେ ସ୍କୁଲ ବି କରିଥିଲେ।
ଅସୁବିଧା ହେଲା ଆଉ କିନ୍ତୁ ଟିଉସନ୍ ଟା ମୋର ଏଇଟା ଏବେ ବନ୍ଦ ହେଇଯାଇଚି ପୁରା ଦଶମ ପରଠୁ ପୁରା ମୁଁ ଟିଉସନ୍ କରୁଥିଲି ବୋହୁତ। ଦୁଇଟା ପିଲା ଅ ଦଶମ ପରେ ଦୁଇଟା ପିଲାକୁ ଟଟିଉସନ କଲି ପୁରା ବର୍ଷେ। କିନ୍ତୁ ସେଇଭଳିଆ ସେଇ ଭଳିଆ ଦୁଇଟା ପିଲା ସିଏ ବି ସେଟା ବି ପର୍ଶନାଲ କରୁଥିଲି ସେଇଭଳିଆ ପିଲା ଯଦି ମତେ କୁହନ୍ତିନି ଶହେ କି ଦୁଇଶହ ମିଳିଯିବେ ନା। ଆରମସେ ମତେ ନୁହଁ ଇଏ ବି ଟୁଉସନ କରୁ ତାଙ୍କ ଭଳିଆ ପିଲା ଯଦି ଯେତେ ବି ମିଳିବେ ସେ ଶିକ୍ଷକଙ୍କୁ କେବେ ବି ବାଧି
ହଉ ସେ ଭଲ ବଧେ ପଢନ୍ତି। ତି
ଭଲ ପଢନ୍ତି ଶାନ୍ତ ପିଲା ବି ମାନେ ବିଶୃଙ୍ଖଳିତ ନୁହେଁ ବି ଶୃଙ୍ଖଳିତ ନୁହଁ। ମାନେ ବହୁତ ଭଲ। ସେଇଭଳିଆ ପିଲା ଏଇନୁ ଖୋଜି ତା ପରଠୁ ସେଇଭଳିଆ ପିଲା ବି ମିଳିଲାନି।
ଉଁ ହୁଁ।
ଏଇଆ ଆଉ। ଆଉ କଣ। ଶୀତ ବି ଲାଗି ଲାଣି ମତ ତମେ ତ କି ରୋଷ ମାନେ ରୋଷେଇ କରିକି ମତେ ଟିକେ ମୋ ପାଖକୁ ମୋ ପାଇଁ ବି ପଠେଇଦବ। ଯୋଉଟା ପାର୍ସଲ କୁହନ୍ତି ଠିକ ଅଛି।
ହଁ।
ହଁ ଆଉ ବରା ତ ଏତେ ପସନ୍ଦ କରେନି କିନ୍ତୁ ତରକାରୀ ପୁରୀ ଆସେ ସେଗୁରା ଖାଇବାକୁ ଭଲ ଲାଗେ।
ହୁଁ ଶୁଭିଲାନି।
ବରା ଇଏ ସେତେ ପସନ୍ଦ ନୁହଁ କିନ୍ତୁ ମୋତେ ଖାସ ମତେ ଜଳଖିଆର ବରା ଏତେ ପସନ୍ଦ ନୁହଁ।
ହ କଣ ଭଲ ଲାଗେ ତମକୁ?
ଇଟିଲି ଭଲ ଲାଗେ। ବରା ଭଲ ଲାଗେନି ନା ପସନ୍ଦ ନୁହେଁ କଣ ବେ। ଇଟିଲି।
ଇଟିଲି।
ଇଟିଲି ହଁ। ସେଇୟା।
ଆଉ
ଆଉ ଆଉ କାହାର ସାଙ୍ଗରେ କଥା ହେଇଯିବ କାହା ସାଙ୍ଗରେ ମୋ ସାଙ୍ଗରେ ଯିଏ ଯାଉଛି। ସିଏ ବି ଟଙ୍କା ଅଛି ତା ସାଙ୍ଗରେ ବି କଥା ହେଇଥିବ ସିଏ ମତେ ଦୁଇ ତିନି ଦୁଇ ତିନି ଦିନ ବହୁତ ଦିନ ହେଇଗଲାଣି ଲଗେଇ। ତୋ ସହିତ କଥା ହେବି ତୋ ସହିତ କଥା ହେବି ଠିକ ଅଛି। ହୁ। ସେ ଅଲ ମାନେ ନିହାତି ମୋ ସ କଥା ହେଇଯାଉଛି ନା। ଅଣ୍ଡେ ପରେ ଅଛନ୍ତି କଥା ହେଇନାନ୍ତି। ମୁଁ ତ ଖାଲି କହୁଛି ମୁଁ। ବ୍ୟ ଅଛି ବ୍ୟସ୍ତ ଅଛି ବ୍ୟସ୍ତ ଅଛି ଆଉ ତାହାକୁ ଛାଡିକି ଅନ୍ୟମାନଙ୍କ ସହ କଥା ହଉଛି। କାରଣ ସେ କଲାଣି ନା କେତେ ରେ କଲାଣି ତମେ ମାନେ କରିନ।
ହୁଁ।
ସେଇଥିପାଇଁ ତାକୁ ମୁଁ ଏକଥା ବି କହୁନି ମୁଁ।